ହାଲୋ। କଣ କରୁଛନ୍ତି? ମୁଁ ଏଇଟି ବସିଛି ଆଉ। ଆପଣ?
ଏଇଠି ଶୋଇଥିଲି ଆଉ।
ଓହୋ ଖାଇ ପି ସାଲୁଣି? ହଁ ମୁଁ ଖାଇସାଇଲିଣି। ଆପଣ?
ହଁ ମୁଁ ବି ଖାଇସାଲିଣି। କ ଖାଇଲେ?
ଏଇ ଭାତ ଖାଇଚି ଆଉ କଁ।
ଭାତ?
ହଁ। ଆପଣ?
ଏଇ ପଖାଳ ଭାତ ଆଉ ଚିକେନ୍ କଷା ହେଇଥିଲା ଆଉ।
ଉଁ ଏଇ ଖରା ବେଳେ କେନ୍ତି ପ ଖାଳ ଭାତ ଖାଇଥିଲି। ସକାଳୁ ତ ଖାଇଆକ
ସକାଳୁ ଖାଇବା କଥା ଏବେ ଉଁ ଖାଇଲି। ହୁଁ ଖରା ହେଇଚି ତ ଖାଇଦେଲି ଆଉ। ଆପଣ କୋଉଠି ରୁଅନ୍ତି? ଗାଁରେ ନାଁ ସହରରେ?
ନାଇଁ ଗାଁରେ ରହେ ପଢ଼ାପୁଢ଼ି ପାଇଁ ବାହାରୁକୁ ଯାଏ ଏବେ ଛୁଟି ଅଛି ତ ଯାଇନି ଆଉ। ଯିବ ଆର ସପ୍ତାହ ଆଡ଼ୁକୁ। କଁ କହିଲେ?
ମୁଁ କଇଲି ଗାଁରେ ରହିବାକୁ ଭଲ ଲାଗେ?
ଉଁ ଗାଁରେ ରହିବାକୁ ତ ଭଲଲାଗେ। ଗାଁରେ ସବୁ ଭ ବୁଲାବୁଲି କରିହବ ଭଲସେ ଆଉ ଗାଁରେ ପବନ ଦିଏ ବାହାରେ ବି ଭଲ୍ ଧୂଳି ଫୁଳି ଉଡ଼େ। ଭଲ ଲାଗେନି ବାହାରେ ଅପରିଷ୍କାର ବେସି ଥାଏ ଗାଁରେ ତ କେବେ ଚଳିନି।
ଗାଁର ଖାଇବା କଣ ସବୁ ଭଲ ଲାଗେ?
ଗାଁରେ ବେଶୀ ଭଲ ଲାଗେ ପଖାଳ ଭାତ ଆଳୁ ଆଉ ବାଇଗଣର ସେଇ ଯୋଉ ପାଗ କରାଯାଇଥାଏ।
ବଡ଼ିଚୁରା?
ହଁ ବଡ଼ିଚୁରା ଭଲ ଲାଗେ ଯେ ଏତେ ଖାଏନି।
ଆମ୍ବ ଛେଚା?
ଆମ୍ବ ଛେଚା ହଁ ଆମ୍ବ ଚଟଣି ଖାଉ ସେଇ ମାର୍ଚ୍ଚ ଏପ୍ରିଲ୍ ଆଡ଼ୁକୁ ଆଉ ଏବେ ଆଉ କାଇଁ ଆମ୍ବ ମିଳୁଚି ଆମ୍ବ ତ ପାଚିଗଲାଣି।
ଆପଣଙ୍କର ଆମ୍ବ ଗଛ ଅଛି?
ନାଇଁ ଆମର ନାହିଁ ଏଇ ଘର ପାଖରେ ଅଛନ୍ତି। ସେଇଠୁ ଆଣିମୁ।
ହୁଁ ଆମର ତ ଅଛି ଆମ୍ବ ଗଛ ବହୁତ ସାରା ଅଛି।
ହୁଁ ଖାଉଥିବେ ଆମ୍ବ ସେଠୁ ଆଉ। ଆଉ କଣ କଣ ଗଛ ଅଛି ଆପଣଙ୍କର?
ଆମର ସେଇତ ଆମ୍ବ ଗଛ ବହୁତ ଗୁଡାଏ ଆମ୍ବ ଗଛ ଅଛି ଏ ବର୍ଷ ବହୁତ ଆମ୍ବ ଆସିଥିଲା। ଆମ୍ୱକୁ ଖଞ୍ଚା ବିକ୍ରି କରୁ ଉ ଯେତେବେଳେ ବର୍ଷା ପବନ ଜୋରେ ଆସେ ବହୁତ ଗୁଡେ ଝାଡି ଦିଏ। ପବନରେ ପଡିଯାଏ ସବୁ ଆମ୍ବ ଗୁଡାକ। କଞ୍ଚାଉରା ସବୁ କାଟିକି ଶୁଖେଇ ଦଉ ଆମ୍ବୁଲ କରିବା ପାଇଁ। ଆଉ କିଛି କଞ୍ଚା ବିକିରି କରଦଉ। ଆହୁରି ପାଚିଲା ବେଳକୁ ଅ ବହୁତ ଗୁଡାଏ ପି ବିକ୍ରି କରୁ ପାଚିଲା ଆମ୍ବ ନିଜେ ବି ଘରେ ଖାଉ ସବୁ ଆଚାର ବନାଉ କଞ୍ଚାଆମ୍ଵ ଆଚାର ବି ନେଇକି ବିକ୍ରି କରୁ।
ଉଁ ହୁଁ ଆଉ ବାଇରେ କଣ କଣ ଲାଗେ ହଁ ଭଲ ଲାଗେ। ଆଉ ଆପଣଙ୍କ ବାଡିରେ ଙ୍କ ଙ୍କ ଚାଷ କରିଯାଏ?
ହଁ ବାଡିରେ ସବୁ ସାରୁ ଓଲୁଅ ଭେଣ୍ଡି ବରୁଗୁଡ଼ି ଆଉ ବାଇଗଣ
ଆଉ ଏଇ ଯୋଉ ବିକ୍ରି କରିବା ପାଇଁ କିଛି ଚାଷ କରାଯାଏନା
ହ ପାଇଁ ସବୁ ଘରେ ଖାଇବା ପାଇଁ ଲଗଉ ଅଳ୍ପ ଅଳ୍ପ ଗଛ ଆଉ।
ହୁଁ
ଲଗେଇଲେ କଣ ହବ ସବୁ ତ ହନୁ ଆସିକି ଖାଇଯାଉଚନ୍ତି। ହନୁ ହେଇଠି ଆଉ ହଁ ଜଙ୍ଗଲ ଜଙ୍ଗଲ ଏରିଆ। ହନୁ ବହୁତ ଆସୁଚନ୍ତି ଖାଇ ଯାଉଚନ୍ତି ସବୁ।
ଛାତରେ କିଛି ଗୋଟେ ନାଇଁ ଭାଲୁ ସେପଟେ ନାହାନ୍ତି ହନୁ ଅଛନ୍ତି ବହୁତ ଛାତରେ କିଛି ଗୋଟେ ଏ ଶୁଖିଲେ ରଖେଇ ଦଉନାହାନ୍ତି ସବୁ ଖାଇ ଦଉଯା
ଓହୋ ସେ ଆସୁଥିବେ ଏକାଥରେ ଦଳ ହେଇକି ଆଉ ବସିକି ଖାଇଦଉଥିବେ ଆଉ।
ହଁ ସବୁ ଖାଇଦଉଚନ୍ତି।
ଟାଙ୍ଗିକି ସୁକୋଉ ନାହାନ୍ତି
ହଁ ସେମିତି ତ କରୁଚୁ ଆଉ। ଆଉ ବାଡିରେ ସବୁ ଜାଲ ଟଙ୍ଗା ହେଇଚି। ତଥାପି ତ ହନୁ ସବୁ ଡେଇଁକିନା ନେଇଯାଉଚନ୍ତି। ଏ ବର୍ଷ ପ୍ରବଳ କଖାରୁ ଫଳି ଥିଲା। ଦଶ ପନ୍ଦରଟା ଖଣ୍ଡେ କଖାରୁ ହନୁ ଟେକିକି ନେଇଗଲ। ହଁ ବଡ ବଡ଼ ଟେକିକି ନେଇ ଗଲେ। କଖାରୁ ଖାଆନ୍ତି
ନାଇଁ କଖାରୁ ସେମିତି ଡାଲମାରେ ପଡିଲେ ଖାଉ ଆଉ।
ହ ହୁଁ
ଆପଣ
ହଁ ମୁଁ କଖାରୁ ଖାଏ କଖାରୁ ଭଜା ଭଲ ଲାଗେ।
ହୁଁ ହୁଁ ପାଣି କଖାରୁ ନା ଯୋଉ ବୋଇତାଳୁ
ନାଇଁ ବୋଇତାଳୁ ଅ କଖାରୁ ଖାଏ ମତେ ଭଜା ଭଲ ଲାଗେ। ଆଉ ପାଣି କଖାରୁର ତ ପିଠା ଟା ମତେ ବହୁତ ବଢ଼ି ଆ ଲାଗେ।
ଘୃଂ ଘ୍ରୁ
ପିଠା ମା ବନାନ୍ତି ଖାଏ।
ହଁ।
ମାଆଙ୍କର ତ ହାତ ତିଆରି ମତେ ଭଲ ଲାଗେ।
ଅ ହଁ।
ଆଉ କଣ ଖାଇବାକୁ ଭଲ ଲାଗେ?
ଆଉ ଆପଣଙ୍କ ଘରେ ସମସ୍ତେ କଣ କରୁଚନ୍ତି?
ଏଇ ଖାଉଛନ୍ତି ଏବେ ଆଉ।
ଖାଉଚନ୍ତି?
ହଁ।
ଆଉ କଣ କଣ ଖାଇବାକୁ ଆପଣଙ୍କୁ ଭଲ ଲାଗେ?
ମତେ ଦହିବରା ଖାଇବାକୁ ଭଲ ଲାଗେ ଆଉ ଚାଟ୍ ଖାଇବାକୁ ଭଲ ଲାଗେ ଗୁପଚୁପ୍, ଆଇସ୍କ୍ରିମ୍
ଆଉ ଘରେ ବନା ହେଇଥିବା ଖାଇବା?
ଘୁଡ଼ରୁ ହଁ ଘରେ ବନା ହେଇଥିବା ଖାଇବା ବି ମତେ ଭଲ ଲାଗେ, ଖାଇବାକୁ ସବୁ ଭଲ ଲାଗେ। ଆପଣ ଏବେ କଣ ପଢୁଚନ୍ତି ନା କଣ କରୁଚନ୍ତି?
ନାଇଁ ପଢା ଚାଲିଛି ସରିନି ଆଉ।
ସରିନି।
ଫାଇନାଲ୍ ଇୟର ଏଇ ବର୍ଷ।
ମୋର ତ ପଢ଼ା ସରିଗଲାଣି, ପ୍ଲସ୍ ଥ୍ରୀ ସାରିକି ଘରେ ବସିଚି ଆଉ।
ଅହୋ। ଏବେ କିଛି ପଢ଼ାପଢ଼ି ଆଉ କରୁନାହାଁନ୍ତି?
ନାଇଁ ପ୍ଲସ୍ ଥ୍ରୀ ସରିଲା ପରେ ଘରେ ଅଛି ଆଉ କିଛି ପଢ଼ିନି।
ଓହୋ।
ଆଉ
ଆଉ ଆପଣଙ୍କ ଘରେ ସମସ୍ତେ ଖାଇ ପିଇକି ଶୋଇଲେଣି ବୋଧେ?
ହଁ ଖାଇ ପିଇ ଅଛନ୍ତି ଆଉ।
ହଁ ହଁ। ଆଉ ପାଗ କେମତି ଆଜି?
ଭଲ ପାଗ ଦେଇଚି, ବର୍ଷା ପାଗ ଦେଇଚି ଟିକେ ଆଉ। କାଲିି ତ ଆମ ଆଡ଼େ ପ୍ରବଳ ବର୍ଷା। ଅମ୍ ମତେ ପାଗରେ ଦେଖିବାକୁ ବହୁତ ବି ଭଲ ଲାଗେ। ବର୍ଷାରେ କାଲି ମୁଁ କାଗଜରେ ଡଙ୍ଗା କରିକି ଆମେ ସବୁ ପିଲା ସବୁ ଭସଉଥିଲୁ।
ଏତେ ବଡ ହେଲେଣି ଡଙ୍ଗା ଭସଉଚନ୍ତି।
ଖୁସି ଲାଗେ ଆଉ।
ହଉ ହଉ। ଆଉ କଣ କରିବାକୁ ଭଲ ଲାଗେ?
ବୁଲିବାକୁ ବହୁତ ଭଲ ଲାଗେ ଖାଇବାକୁ ଭଲ ଲାଗେ
ଆଉ ଆଉ ଗପ ବହି ପଢ଼ିବାକୁ ବି ଭଲ ଲାଗେ।
ହଁ ହଁ ଆଉ ଯୋଉ କବିତା ଯୋଉ ନୋଭେଲ ଲେଖାଯାଏ।
ହୁଁ ତାକୁ ବି ପଢିଆକୁ ଭଲ ଲାଗେ। ଆଉ ଆପଣଙ୍କ ବାଡିରେ ସବୁ କଣ ଲଗେଇଛନ୍ତି? ଦେଖା ଅଛି କଣ କରିବା ଆଉ।
ହୁଁ ଆମର ବାଡ଼ିରେ ଏଇ ବରୁଡ଼ି, ଭେଣ୍ଡି ବାଇଗଣ ଲାଗିଛି ଏବେ ସବୁ ଲଗା ହେଇଛି ଗଛ ଉଠିଛି। ଆଉ ପୋଇ ହେଇଛି। ପୋଇଶାଗ ଆଉ ଜହ୍ନି
ହଁ
ଏତିକି ଲାଗିଛି ତ କମ୍ ଜାଗା ତ ସେଥିପାଇଁ ବେଶୀ କିଛି ଲାଗିନି।
ପୋଇ ପତ୍ର ପିଠା ଖାଇବାକୁ ଭଲ ଲାଗେ?
ପୋଇପତ୍ର ପିଠା ନାହିଁ ସେଇଟା ନାଇଁ ଯୋଉ ପୋଇରେ ସେ ଯୋଉ ଆଳୁ ପକେଇ ବେ ଦେଇକି ରାଇ କରାଯାଏ ସେଇ ବଡ଼ି ପକେଇକି ସେଇଟା ଭଲ ଲାଗେ।
ପୋଇ ପତ୍ରରେ ଚାଉଳ ବାଟିକି ଆଉ ଗୋଟେ ପିଠା କରାଯାଏ ମତେ ସେଇଟା ଭାରି ବହୁତ ଭଲ ଲାଗେ ବହୁତ ପସନ୍ଦ ସେଇଟା ମୋର।
ଓ ହୋ ଆଉ ବୋଇତାଳୁ ଫୁଲରେ ବି ସେମିତି କରାଯାଏ।
ହଁ ତାକୁ ପୋଇ ପତ୍ରରେ ବି ସେମିତି କରନ୍ତି। ଆପଣ କେବେ ନିଜେ କରିକିନା ଖାଆନ୍ତୁ ଦେଖିବେ ବହୁତ ବଢିଆ ଲାଗିବ।
ହଁ ଦେଖିବା କରିବା ଆଉ।
ଜହ୍ନି ଜହ୍ନିରେ ସେମିତି ପୋସ୍ତକ ଜହ୍ନି ପୋସ୍ତକ କରିକିନା ଖାଆନ୍ତି। ଦେଖିବେ ବଢ଼ିଆ ଲାଗିବ।
ସେଗୁଡ଼ା ତ କେମିତି ହୁଏ ଜଣା ନାହିଁ?
ମାଙ୍କୁ ପଚାରିବେ ମା ଜାଣିଥିବେ।
ହଉ ଦେଖିଆ ଆଜି ଘରେ ପଚାରିବା ଆଉ।
ହୁଁ। ଆପଣଙ୍କ ଘରେ ଖାଇସାରିଲେଣି?
ହଁ ଏବେ ଖାଇବାକୁ ବସିଛନ୍ତି।
ଆଜି ଟିକେ ଲେଟ୍ ହେଇଗଲା ଆଉ ବାପା ଯାଇଥିଲେ କାମ ଲେଟ ରେ ଆସିଥିଲେ ତ ସେଇଥିପାଇଁ ଏବେ ଖାଉଛନ୍ତି ଆଉ।
ଓହୋ ହଉ ମୋର ଟିକେ କାମ ଅଛି ମୁଁ ରଖୁଛି।
ହଉ।